ହ୍ୟାଲୋ। ହ୍ୟାଲୋ।
ହଁ କଣ କରୁଛୁ?
ଏଇଠି ଆଉ ବସିଛି ଆଉ।
ହୁଁ- ହୁଁ ଆଉ ଖିଆପିଆ ସରିଲାଣି?
ହଁ ସକାଳର ଖିଆପିଆ ସରିଛି ଆଉ।
ହୁଁ ନାଇଁ ମୁଁ ଏଇ ଫୋନ କରିଥିଲି, କଣ କହିଲୁ ଟିକେ ଏଇ ଯୋଉ ବିରିୟାନୀଟା କେମିତି କଣ ଭେଜ ବିରିୟାନୀଟା କେମିତି କଣ ହବ?
ଭେଜ ବିରିୟାନି ତ?
ହୁଁ।
ଭେଜ ବିରିୟାନୀ ସବୁ ବିରିୟାନୀ ଗୋଟେ ପ୍ରକାର, ଆ ଧେରେ ଚିକେନ ପଡ଼ୁଚି ଆ ଧେରେ ପରିବା ପଡିବ ଆଉ କଣ, ଭେଜ ବିରିୟାନୀ କଲେ ପ୍ରଥମ
ହ
ଭଲ ଚାଉଳ ବାସୁମତୀ ହଉ କି ବିରିୟାନୀ ଚାଉଳ ନେଇଯିବ। ଆଉ ବୁଝିଲ କି?
ଆଁ।
ପାଞ୍ଚଶହ କ୍ଵାଣ୍ଟିଟି ହିସାବରେ ନବ ଆଉ, ପାଞ୍ଚଶହ ଗ୍ରାମ ନେଲେ ବି ଢେର ତାପରେ ତ ସବୁ ଗୋଟା ମସଲା ନେଇଯିବ ଆ ମାନେ ପକେଟ ନବନି, ଅଲଗା ଅଲଗା ନବ। ହଁ ଆମର ଡାଲଚିନି ହେଇଗଲା ଗୁଜୁରାତି ଲବ ଙ୍ଗ ଗୋଲମରି
ହ
ଜାଇତ୍ରି ହାଁ ଯେତିକ ଖାଡା ମସଲା
ହଁ ହଁ ଯୋଉ ଗୋଟା ମସଲା ଯୋଉ ପ୍ୟାକେଟ ଟା ମିଳୁଛି, ନହେଲେ ଅଲଗା ଅଲଗା ଯାହା ଗୋଟେ କରିବି ଆଉ।
ବିରିୟାନୀ ମସଲା ହ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ପାଉଡ଼ର, ହା କରି ପାଉଡ଼ର୍ ନେଇଯିବ ଭେଜ୍ କରିବେ କରି ନେଇଯବେ ହଁ ସବୁ ମସଲା ମସଲା ନେଇଗଲ ଇ ନେଇଗଲ ତାପରେ ପରିବା ଆପଣ ନେଇଯିବ କ୍ୟାପ୍ସିକ ମୁଣ୍ଡିକ ଏ ଗାଜର, କୋବି, ଏ ମସରୁମ୍, ପନିର୍ ଆଉ ସବୁ ଅଳ୍ପ ଅଳ୍ପ ନେଇଯିବେ ବୁଝିଲ ହାଲୋ ଆଳୁ ଯଦି ପକେଇବ ତମ ହିସାବରେ। ନେଇଗଲ ତାପରେ ନେଇଗଲା ପରେ ଟିକେ ଘିଅ ଦେଶୀ ଘିଅ ନବ ଟିକେ ପିଅର ପୁରା ମାନେ
ହୁଁ ହୁଁ ହଁ ଯୋଉଟା ଆମ ଘରେ ଯୋଉଟା ମୁଁ ବନେଇଛି ସେଇଟା ନହେଲେ ନେଇଯିବି ଆଉ
ହଁ ଆଉ ପୁଦିନା ଟିକେ ନେଇଯିବ ଧନିଆ ପତ୍ର ଟିକେ ହଁ ଏ ସବୁ ଆଇଟମ୍ ଆଗ ରେଡ଼ି କରି ରଖିଦେବ ବୁଝିଲ ତାପରେ କଣ କରି ଆ ଆଉ ସବୁ ଫ୍ରାଏ ଛାଣିଯିବ ସବୁ ଆଳୁ ହେଇଗଲା ହଁ କ୍ୟାପ୍ସିକମ୍ ପନିର
ସବୁ ପରିବା ଗୋଟା ଟିକେ ଟିକେ ଛାନ୍ଦେି
ହ ହଁ ପ ଛୁଣାହବ ନଛୁଣା ହେଲେ ବେଳନ ଆରେ ପିଆଜ ଅଦା ରସୁଣ ଦେଇ କରିବେ ନା ଅଦା ରସୁଣ ତାଟା ଭଲ ଲାଗେ ନହେଲେ ଅଦା ରସୁଣ ପେଷ୍ଟ ନେବେ ପୁରା ପୁରା ଛଡେଇକି୍ଲିନ କରିେ ପୁରା ଛେଚୁନୁ ଗ୍ରାଇଣ୍ଡିଙ୍ଗ ହ ତାପରେ ପିଆଜ ପୁରା ସରୁ ସରୁ କି କାଟିକି ତାକୁ ପୁରା ଆଉ ମାନେ ତେଲରେ ପୁରା ପିଆଜକୁ ଛାଣିବେ ପୁରା ମାନେ କଡ଼କ ହବାଯାଏ।
ହୁଁ ହୁଁ
ହଁ ନାଲି ନାଲି ହେଇ ପୁରା ଛାଣିଲା ପରେ ତାକୁ ପୁରାଛାଣି ଗୋଟେ ପେପରରେ ସମୟଟି ଫ୍ୟାନ୍ ମୋର ରଖିଦେବେ ସେ ତେଲଟା ଖାଲ ନ ହେଲା ପରେ ପୁରା ମୁଡ଼ ମୁୁଡ଼ ହେ ହୋଇକି ସେ ପୁରା ରେଡ଼ି ହୋଇଇଯଏ। ଇ ବୁଝିଲେଇ ତାପରେ ହୁଁ ଏ ସବଠୁ ଏତିକି ହେଇଗଲା ତାମର ମସଲା ଟା ଆଉ ମସଲା ଦରକାର ନା ଆ ମସଲା ରେଡ଼ି କରିବ ମସଲା ପାଇଁ ସେବୁ ତଲ ତେଲ ନେଇକି ତା ଦେହରେ ପିଆଜ ଫ୍ରାଏ କରିବେ ହୁଁ ପିଆଜ ଫ୍ରାଏ କରି ତାପରେ ଅଦା ରସୁନ ଦେଇ ପୁରା ଇ ପୁର ଜରି ହେଇଗଲା ପଦ ଶୁଣ ଦେବେ ଟେଷ୍ଟ ଟା ହୁଁ
ଆ୍ଞା
କରିକି ବ ଦେଲା ପରେ ଦହି ଟିକେ ମସଲାେବେେଳଳେ ବନି ଆସ ସିବ ହଳଦୀ ଲଙ୍କାଗୁଟ ଦେଇ ମସଲା ପୁରା ବନେଇଲେ ବନେଇ କରି ମସଲା ଟିକେ ପକେଇବେ। ଆଚଛା ଧନିଆ ବଟର ଟିକେ ପକେଇବେି ହଁ ଆ ପିଆଜ ଜୋଲାତାନୁ ପେଷ୍ଟ ଦେଇଲେେ ତାପରେ ସବୁ ମସଲା ପକେଇଲେ ତାପା ଭଲ ହେକରି ଗରମ ପାଣିଏ ଦେଇ ପୁରା ଘାଣ୍ଟିକରି ଦହି ଟିକେ ଦେଇକି ତ ପୁରା ଗ୍ରେଭି ପୁରା ମସ୍ତ ଗ୍ରେଭି ଟିକ ରେଡି ହେଇଗଲା ହଁ ମସଲାଟା ଭଲକି ସିଝେଇବେ ତାପରେ ମସଲା ପରେ ଯଉ ଆପଣ ଛାଣିଥିଲେ ଯେଉଁ ପରିବାପ ସବୁ
ଆଜ୍ଞା ଆଜ୍ଞା ଆଜ୍ଞା
ସେ ପରିବା ମସଲା ସାଙ୍ଗେ ଜଷ୍ଟ ଟିକ କେବେ ତାକୁ କଷିଦେବେ ବେଶୀ ନାହିଁ କଷିକିରି ମସଲାଟା କରିାଦେଏ ମସଲା ହେଇଗଲା ଭେଜ ବିରିୟାନୀ ପ୍ରୋସେସ କହୁଛି ବୁଝିଲେ ତାପରେ ଗୋଟେ ଟପରେ ପାଣି ନେଲେ ପାଣି ଯେତିକି ଭାତ ପାଇଁ ଦରକାର ହଁ ଆଉ ଗୋଟେ କଥା ଭୁଲିଗଲି ଯେଉଁ ଆପଣ ଯେଉଁ ଚାଉଳଟାକୁ ଦୁଇ ଘଣ୍ଟା ଆଗରୁ ହଉ ତାକୁ ଟିକେ ବତୁରଇ ଦେବେ ବତୁରେଇ ଦେ ସେ ନରମ ହେଇଯିବ ତାପରେ ଚାଉଳଟା ବତୁରାଇ ଥିବ ତାପରେ ଟପ୍ରରେ ପାଣି ନେଇ ତା ଦେହ ଟିକେ ତେଲ ଘିଅ ଯାହା ଦେଇକି ଗୋଟା ମସଲା ଯେତିକି ନେଇଛନ୍ତି ତା ଦେରେ ଅଳ୍ପ ଅଳ୍ପ ଗୋଟା ମସଲା ପୁଦିନା ଧନିଆ ପତ୍ର ପକ ପକି ଲୁଣ ଟିକେ ଦେଇକି ପାଣିଟା ପୁରା ଫୁଟେଇବେ ପୁରା ଫୁ ଫୁଟିଲା ପରେ ଚାଉଳଟା ପକେଇବା ଚାଉଳଟା ସତୁରି ପରସେଣ୍ଟ ସତୁରି ପରସେଣ୍ଟ ହେଇଗଲା ପରେ ଚାଉଳଟା ଭାତ ତାକୁ କାଢ଼ିଦେବେ। ଛାଣିଦେବେ ଯେଉଁ ଟପ୍ରେ ଦମ୍ ଦେବେ ସେଇ ଟପରେ ଟିକ କିଏ ଜଷ୍ଟ ତେଲ ଟିକିଏ ମାରିଦେବେ ସେ ଟପ୍ ତଳେ ମାରି ଦେଇେଇକି ତା ଦେହରେ ମସଲା ଯେଉଁ କରିଥିଲେ ମସଲା ଦେଇକରି ଟିକେ ଡ୍ରାଏର ମାନେ ଭଜା ଯେଉଁ କରିଥିବେ ତାଦିହରୁ ଅଳପ ଅଳ୍ ରଖ ଶଖିଥିବେ ବୁଝିଲେ ଯେଁ ଯେଉଁ ଛାଣିଥିବେ ଯେଉଁ ପରିବା। ହଁ ସେ ମସଲା ଦେବେ ତାପ ପରିବା ତାପରେ ଅଳ୍ପ ଅଳ୍ପ ଭାତ ଦେଇକି ଲେୟାର ବାଇ ଲେୟାର ଦେଇ ପୁରା ଫୁଲକୁ ତାପରେ ଟିକେ ଆମର ପକେଇ ଦେବେ ଘିଅ ଦେ ଘିଅ ଟିକେ ତା ଦେହରେ ଟିକେ ବିରିୟାନୀ ମସଲା ପକେଇବେ ତାପରେ ତା ଉପରେ ପକାଇଦେବି ଟିକିେ କଲର୍ ଚାହିଁଲେ ଆପଣ ଦେଇପାରିବେ କେଉରା ଉଟର ଗୋଲାପ ଜଳ ଟିକେ ଦେଇକି
ହୁଁ।
ତା ତାକୁ ତାପରେ ଟିକିେ ଧନିଆ ପତ୍ର ପୁଦିନା ଦେଇ ଗାର୍ନିସ୍ କରିକି ବୁଝିଲେ କି ତା ଉପରେ ଆପଣ ଯଉ ପିଆଜ ଟା ଫ୍ରାଏ କରିଥିଲେ ସେ ପିଆଜ ଟାକୁ ତାପରେ ଦେବେ ଗାର୍ନିସ୍ କରି ତାପରେ ତାକୁ ଗୋଟେ ଚାପା ଦେଇକିରି ଚାପାକୁ ଚାରି ପାଖ ଯାକ ଅଟା ଚକଡ଼ିକିରି ହେଉ। ବାମ୍ଫଡା ବାହାରୁ ଯିବନି ପୁରା ଟପ ରେ ହେଇଗଲା ଏବେ ଚୁଲିରେ ଆକୁ କାଠ ସବୁକୁ ପୁରା ମାନେ ଜାଳିକରି ପୁରା ନାଲି ନାଲି ଅଙ୍ଗା ର କରି ରଖିଥିବେ ତା ଉପରେ ତାକୁ ବସେଇବ
ମୁଁ ଚୁଲିରେ ହିଁ ବନେଇବି କଣ ପାଇଁ ନା ଏକ ତ ଗ୍ୟାସ୍ ମିଳୁନି ଦୁଇରେ ବି ଚୁଲି ରୋଷେଇ ଟେଷ୍ଟ ଟା ସବୁଠୁ ବଢିଆ।
ଆଉ ଚୁଲି ଟେଷ୍ଟ ଟା ଚୁଲି ବିରିୟାନୀ ଟା ଏବେ ଖାଇବେ ଭେଜ ବିରିୟାନୀ ତାପରେ ଖାଇସାରି ମତେ କହିବେ କଲା ପରେ କେମିତି ତ ଚୁଲି ଉପରେ ବସେଇବେ ପ୍ଲସ୍ ତାକୁ ତା ଯୋଉ ଚାପା ଉପରେ ବି ପୁରା ସବୁ ଅଙ୍ଗାର ଦେଇ ପୁରା ଭରିଦେବେ ହେଲା। ପୁରା ହିଟ୍ ଦେବେ ବୁଝିଲେ କି ଦେଲା ପରେ ସେଇଟା କମ ସେ କମ୍ ପନ୍ଦର କୋଡ଼ିଏ ମିନିଟ୍ ଭଳିଆ ପୁରା ତାକୁ ବାମ୍ଫ ଦେବେ ପୁରା ବାମ୍ଫ ଫିଲ୍ ହେବ ଯେମିତି ବାମ୍ଫ ଭିତରେ ତାପରେ ତାକୁ ଖୋଲି ଖୋଲିକି ତାପରେ ତାକୁ ଟିକଏ ମିଶେଇ ଦେବେ।
ହୁଁ।
ଆପଣ ହଁ ପୁରା ଭେଜ୍ ବିରିୟାନୀ ପୁରା ରେଡ଼ି ହେଇଇଗଲା ଏବେ ଆପଣ ତାକୁ ସର୍ଭ କରି ଖାଇପାରିବେ ତା ସହିତ ଟିକେ କଚୁମ୍ବର କରିବେ?
ହଁ ଯୋଉଟା ଦହିରେ ଯୋଉଟା କରିବା ପାଇଁ କହୁଛନ୍ତି ତ ଦହି କାକୁଡି ପି
ଶୁଣ ହଁ ହଁ ସେଟା ସେଇଟା କଣ କରିବେ? ଯେଉଁ ଦହିଟାକୁ ଆଗରୁ ଆଣିକି ତାକୁ ଟିକେ ଫେଣ୍ଟିକରି ଦହି ଆପଣ ଯେଉଁ ବସାଦହି ହେଇଥା ତ ନା ଫେଣ୍ଡି ତ ପୁରା ପାଣି କରିକି ତା ଦେହରେ ଆପଣ ପୁରା ଚପିଙ୍ଗ ପୁରା କରି ପିଆଜ ଦେବେ ପିଆଜ କାକୁଡ଼ି ପୁରା ଚପ ଚପ୍ କରିକି ହଁ ଧନିଆ ପତ୍ର ପୁଦିନା ପତ୍ର ଟିକେ ପକେଇବେ। ତା ଦେହରେ ଟିକେ ହିଙ୍ଗ ପକେଇବେ ଟିକେ ବ୍ଲାକ୍ ସଲ୍ଟ ପକେଇବେ। ହଁ ତାପରେ ସେଇଟାକୁ ଟିକେ ଭଲ କିରି ଗୋଳେଇ ଦେବେ। ସେଇଟା ଦେଖି କଚୁମର ଟା ପୁରା ଜବରଦସ୍ତ ଲାଗିବ। ହଁ ଥରେ ଟ୍ରାଏ କରନ୍ତୁ। ଚାହିଁବେ ଯଦି ଗୋଟେ ଚଟଣୀ କହିବି ସେ ଚଟଣୀ ଟା କଲେ ବି ଭଲ ହବ। ତା ସହିତ ଖାଇବାକୁ ଏ ଭେଜ ବି ତ ଟିକେ ଇଏ ଲାଗିବ ନା ସେଥିପାଇଁ କହୁଚି ଚଟଣି ଆପଣଙ୍କର ପୋଦିନା ଧନିଆ ଟମାଟୋ ଅଦା ରସୁଣ କଞ୍ଚା ଲଙ୍କ ବ୍ଲାକ ସଲ୍ଟ ପ ପକେଇକିରି ତାକୁ ଉ ନି ମିକ୍ସିରେ ଦେବେ ତା ପାଣି ଟିକେ ଦେଇ ତାକୁ ପୁରା ପେଷ୍ଟ କରିଦେବେ। ଚଟଣିୀଟାକୁ ଟିକେ ଟେଷ୍ଟ କର କେମିତି ଲାଗୁଛି ହେଲାକି। ତାପରେ ମୋତେ କହିବେ। ହ
ହଉ ଦେଖିବା ମୁଁ ଆଜି ତ କରିବାର ଅଛି ମୁଁ ଏବେ ସବୁ ଏଇ ପରିବାପତ୍ର କଟାକଟି କରୁ ଥିଲି ମତେ ତ ଟିକେ ଏତେ ରୋଷେଇ ବିଷୟରେ ଜଣା ନାଇଁ
ହ
ସେଥିପାଇଁ ମୁଁ ଟିକେ କଲ୍ କରିଦେଲି ମୁଁ ଟିକେ ପଚାରଆ କେମିତି କଣ ଭେଜ ବିରିୟାନୀ ଟା କଲେ ଭଲ ହବ।
ହଁ
ଚୁଲି ରେ ହିଁ ରୋଷେଇ କରିବି କାହିଁି ନା ଚୁଲି ରୋଷେଇ ର ଟେଷ୍ଟ ଟା ଟିକେ ଅଲଗା ପ୍ରକାର।
ସେଦିନ ଯୋଉ ଭେଜ ବିରିୟାନୀ ଟା ହେଇଥିଲା ସେଇଟା ଖାଇଛନ୍ତି ସେଇଟା ମନେ ଅଛି ଆଉ ତୁ ମନେ ପକେଇଲେ ଟିକେ ଆମକୁ ଆଉନ ନିହାତି ନିହାତି ଏଟା ଟ୍ରାଏ ଟ୍ରାଏ କରନ୍ତୁ। ନା ଆପଣ ବୋଲି ଆପଣଙ୍କୁ କୁହାହଲା ନହେଲେ ସମସ୍ତଙ୍କୁ କୁହାହନି ସେ ଯୋଉ କୁହା ହେଲା ରେସିପି।
ଆଜ୍ଞା ଆଜ୍ଞା।
ସେ ରେସିପି ଥରେ ଟ୍ରାଏ କରି ଦେଖନ୍ତୁ ଭେଜ ବିରିୟାନୀ ଖାଇବେ ଆମ ଖାଇଛନ୍ତି ଜାଣିଛନ୍ତି ଆଉ କଣ ଆଉ କରିବା।
ଆଜ୍ଞା ନାଇଁ ସେଦିନ ବହୁତ ବଢିଆ ରୋଷେଇଟା ହେଇଥିଲା। ମୁଁ ବହୁତ ଖୁସି ପୁରା ଖାଇକି ମୁଁ ପୁରା ଖୁସି ହେଇଗଲି ମୋ ଯାହା ହଉ ବଢିଆ ରୋଷେଇଟା ହେ ହେଇ
ପୁରା ଶାନ୍ତି ହେଇଯାଇଥିବ ଖାଇକି ନୁଁହେ କି?
ଆଜ୍ଞା ଆଜ୍ଞା ବଢିଆ ହେଇଥିଲା ଖାଇବା ଟା।
ଯୋଉ ଗ୍ରେଭି କରନ୍ତି ଗ୍ରେଭି କିଛି ଦରକାର ନାହିଁ ଆଉ ଚଟଣିୀ ଲଗେଇ ଖାଇପାରିବେ ଗ୍ରେଭି କଲେ ବି ହବ। ହୁଁ
ନାଇଁ ଆପଣ ଯୋଉ ଚଟଣିୀ ଟା କହିଲେ ଦେଖିବା ମୁଁ ସେଇ ଚଟ
ଚଟନୀ ବା ଯେତିକି ଟେଷ୍ଟ ସେ ଗ୍ରେଭି ଆପଣ ଯେତି ଝୋଳ ଗୋଟେ ଝୋଟା ଟେଷ୍ଟ ହବନି କିନ୍ତୁ ଚଟଣି ଟା ବହୁତ ଭଲ ଟେଷ୍ଟ ହବ।
ହୁଁ ଆଉ ସେ କଚୁମ୍ବଡ ଟା ବନେଇବି ଆଉ ଇଏଟା ବିରିୟାନୀ ଟା ବନେଇବି ଆଉ। ହଉ ଠିକ ଅଛି ଆପଣ କଣ କରୁଥିଲେ ବୋଧେ ବ୍ୟସ୍ତ ଥିଲେ।
ଆଜ୍ଞା।
ମୁଁ କହିଲି କଣ କରୁଥିଲେ ବୋଧେ।
ହଁ ମୁଁ ଏଇଠି ବସିଥିଲି ଟିକେ ଅଫିସ କାମ କରୁଥିଲି ଆଉ। ଏତେ ବି ବ୍ୟସ୍ତ ନାହିଁ।
ଆଉ ରୋଷେଇବାସ ସବୁ ସରିଲାଣି ନା କଣ କରିବେ ବୋଧେ ଏବେ।
ହଉ ଆପଣ କରି ଟ୍ରାଏ କରି ଜଣେଇବେ ଆଉ କଣ କେମିତି ହେଲା କହିବେ ଆଉ।
ହଁ, ହଉ ହଉ ଠିକ୍ ଅଛି। ହଉ ମୁଁ ରଖୁଛି ଆ